ହଁ। ଆଉ କଣ ଖବର ତମର କଣ ଫୋନଫାନ୍ କିଛି ନାହିଁ। କୁଆଡେ ଯାଇଚ ହଜି ଯାଇଚ ଆଉ।
ହଁ ଆଉ ତ ବୁଲିବାକୁ ଆ ଯିବୁ ବୋଲିକି ପ୍ଲାନିଂ ଚାଲିଚି। ଯିବା ପାଇଁ ଗୋଟେ ଯେଗାକୁ।
ଓହୋ କୋଉଠିକି ଯିବ?
ଏଇ ଘଟ ଗାଁ ଯିବା ପାଇଁ।
ହୁଁ ହୁଁ ଭତ ଗାଞଜିବ ନା।
ହଁ।
ଯାଉଚ।
ହଁ ସବୁ ଅଛନ୍ତି ଘରେ ଆଉ। ଆସିବେ ସେଠୁ ଆମର ଫ୍ୟାମିଲି ଗୋଟେ ଯିବୁ ଆଉ। ତମେ ଯାଇଚ ଆଉ ସିଆଡେ?
ଘଟଗାଁ ଏବ ହିଁ ସେଇ ଜାଗାଟ ତ ବୁଲିବ ବଡଆ କିନ୍ତୁ ମାନେ ପୁରୀ ଯେମିତି କଣ କହିଲ ସବୁବେଳେ ପୁରା ଲୋକ ଭିଡ ନୁହେଁ କି? ଆଉ ଏଠି ବି ସେମିତି ସବୁବେଳେ ଲୋକ ଭିଡ ନାହିଁ କି?
ହଁ। ଆଗରୁଥର ଯାଇଥିଲୁ ବହୁତ ଦିନ ହେଇଗଲାଣି। ସେଥିପାଇଁ ଯିବା ପାଇଁ ଟିକେ ମନ ହଉଚି ଯିବା ବୋଲି।
ହୁଁ ଆଉ ହଉଚି
ଆସ
ହଁ ଯିବ ଯଦି କଣ କହିଲ? ମାନେ ମଙ୍ଗଳବାରିଆ କି ଗୁରୁବାରିଆ ଗଲେ ବହୁତ ଭିଡ ହେଲା। ଆଉ ଯିବ ଯଦି ଟିକେ ସକାଳୁ ମାନେ କଣ କହିଲ ରାତିରୁ ପଳେଇଥିବ ଆଉ
ତ ଯଦି ନଡିଆ ଫଡିଆ ପିଟିବାର ଥିବ ଅଧିକ ଯେ ଶହେ ଅସିଟା ଲେଖା ନଡିଆ ପିଟନ୍ତିନି ଯଦି ଅଧିକ ନଡିଆ ପିଟିବାର ଥିବ ତାହେଲେ ଟିକେ ରାତିକିରେ ଯାଇକି ଲାଇନ କରିଦବ ମାନେ ଇଏ କରିକି ପୂଜା କରିଦବ ଶୀଘ୍ର ଶୀଘ୍ର ଭଲରେ ଭଲ ନହେନେ କଣ କହିଲ ବହୁତ ଲୋକ ଯାଉନାହାନ୍ତି କି ଓଡିଶା ସାରା ଓଡିଶା ବାହାର ଲୋକ ବି ଯାଉଛନ୍ତି ଆଉ ହେଟି କଣ କହିଲ ହଁ କଣ କହିଲ ସେମାନେ ଆସି ଯାଉଛନ୍ତି ନା ଆଗୁଆ ତ ଅଧିକ ଥିଲେ ତମର ପୂଜା କଲା ବେଳକୁ ଲେଟ ହବ ଆଉ ଯାଏନି କଣ। ମାନେ ମନ୍ଦିର ଯିବ ମାନେ ତମେ କଣ ସକାଳୁ ଆଉ ଖାଇକି ଯାଇଥିବ କି।
ହଁ।
ସେଠି
ଖାଇ ନଥିବା ସେଠି ପୂଜା ସାଇଲେ ଯାଇକି ଖାଇବା।
ହଉ।
ଯାହାହୋଉ ତମେ ଦେଖି ଆସିଲଣି ଆଉ।
ହଁ ସବୁ ବର୍ଷ ଯାଏ କଣ କହିଲ ଏଠି ମାନସିକ ଥିଲା ତ ଆଉ
ହୁଁ। ଆଚ୍ଛା।
ଆମେ ଆମଠୁ ଏଠୁ
ହ
ଲାଗିବ ତ ଆମ ଗଲାବେଳକୁ ଶହେ ଆଠ କଣ ତମର ଯାହା ହେଲେ ବ୍ରାହ୍ମଣ ସହିତ ଆଜି ଆମର
ହ
ନାଁ